ଶୁଭ ସକାଳ।
ହ୍ୟାଲୋ।
ହ୍ୟାଲୋ ଶୁଭ ସକାଳ।
ଶୁଭ ସକାଳ ନମସ୍କାର। ଭଲ ଅଛନ୍ତି ତ ଆପଣ?
ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି ଭଗବାନ ଶ୍ରୀ ଜଗନ୍ନାଥଙ୍କ ଦୟାରୁ।
କଣ କରୁଥିଲେ?
ମୁଁ ଏମିତି ମୋର ପାଠ୍ୟକ୍ରମ ସାରି ସାରି ଏବେ ଆପ କୁ ଆସିଥିଲି। ଆ କାର୍ଯ୍ୟ ବିଷୟରେ କଥା ହେବା ପାଇଁ।
ଆଚ୍ଛା। କଣ ଖାଇଲେ ଜଳଖିଆ?
ଜଳଖିଆ ତ କିଛି ଖାଇନି ମୁଁ ବର୍ତ୍ତମାନଙ୍କୁ ଚାହା ଟିକିଏ ପିଇଛି।
ଆଚ୍ଛା ଆଉ ଆଜି କଣ କଣ ସବୁ କରିବା ପାଇଁ ମୁଁ ଏମିତି ହିଁ ବସିଛି ଏବେ ଉଠିଲି। ଆଉ ନିତ୍ୟକର୍ମ ସାରିକି ଏବେ ବସିଛି।
ହୁଁ।
ଆଜିର କଣ ଅଛି ମାନେ ଆପଣଙ୍କର କିଛି ପ୍ଲାନ୍।
ଆଜିର ପ୍ଲାନିଙ୍ଗ ତ ଆମର ଆଜି ଆମର ପ୍ଲାନିଙ୍ଗ ଅଟେ ବିଲକୁ ଯାଇକି ଚାଷ କରିକି
ଗୋଟେ ମିନିଟ୍ ଅପେକ୍ଷା କରିବେ କି ଗୋଟେ ମିନିଟ୍ ଅପେକ୍ଷା କରିବେ? ହଉ। ଗୋଟେ ମିନିଟ୍ ଅପେକ୍ଷା କରିବେ ଆଁ।
ଆଜ୍ଞା।
ଆଜ୍ଞା ଠିକ୍ ଅଛି ଧନ୍ୟବାଦ।
ଖୁଡି କଣ କାକା ମାନେ ଗଲେଣି କି? ହଁ ହଁ।
ହ୍ୟାଲୋ।
ହ୍ୟାଲୋ।
କ୍ଷମା ଚାହିଁବି ଅପେକ୍ଷା କରିଥିବାରୁ।
ଆଉ କିଛି ଅସୁବିଧା ନାହିଁ ଆପଣ କିଛି କାର୍ଯ୍ୟରେ ବ୍ୟସ୍ତ ଥିଲେ ବୋଧେ।
ହଁ ମାନେ ଅଳ୍ପ କିଛି
ସାର୍ ଆପଣଙ୍କର ଆଜି କଣ ଅଛି କାର୍ଯ୍ୟ?
କାର୍ଯ୍ୟ କିଛି ନାହିଁ ଆଉ କିଛି ସମୟ ପରେ ଅନୁଷ୍ଠାନ ଯିବି ପାଠ୍ୟକ୍ରମ ପାଇଁ ପୁଣି ଆସିବି। କଣ ଚୁପ୍। ଆଜ୍ଞା।
ଆପଣ କୋଉ ଅନୁଷ୍ଠାନରେ ପାଠ୍ୟକ୍ରମ କରୁଛନ୍ତି?
ମୁଁ ଏବେ କମ୍ପିଟେଟିଭ ପାଇଁ ମାନେ ନିଜକୁ ପ୍ରସ୍ତୁତ କରୁଛି। ରହଲୋ ଟିକେ।
କେଉଁ ଚାକିରି କରିବା ପାଇଁ ଚାହୁଁଛନ୍ତି?
ଆଜ୍ଞା।
କେଉଁ ଚାକିରି କରିବା ପାଇଁ ଚାହୁଁଛନ୍ତି?
ମୁଁ ପୋଲିସ ପାଇଁ ପ୍ରସ୍ତୁତ କରୁଛି।
ଆଚ୍ଛା ଆପଣଙ୍କର ଆରତୀ ବାହିନିରେ ଯିବାର ଇଚ୍ଛା।
ହଁ ଆରକ୍ଷୀ ବାହିନୀରେ ଯିବାକୁ ଇଚ୍ଛା।
ଆଚ୍ଛା ହଉ ଭଗବାନ ମଙ୍ଗଳ କରନ୍ତୁ। ତ ଆପଣ ବହୁତ ଶୀଘ୍ର ଉଠିବାକୁ ପଡ଼ିବ। ଆଉ ଫିଲ୍ଡ ମଧ୍ୟ ଯିବାକୁ ପଡିବ।
ଆଜି ହିଁ ମାନେ ଟିକେ ବିଳମ୍ବ ହେଇଗଲା ମୋର ଉଠିବାର ଟିକେ।
ବର୍ଷା ହଉଛି ବୋ
ହଁ ବର୍ଷା ବର୍ଷା ହଉଥିଲା। ସେଥିପାଇଁ ବିଳମ୍ବ କଲି ଟିକେ ଉଠିବାରେ।
ଆଚ୍ଛା ଆଚ୍ଛା। ଏ ତ କିଛି କାର୍ଯ୍ୟ ରହିଯାଇଛି ବର୍ଷା ହେଉଥିବାରୁ ଆମେ ଆଉ କିଛି କାର୍ଯ୍ୟ କରିପାରୁନୁ।
ଏହି ସମୟରେ ତ ଆମର ଚାଷୀମାନ ଚାଷୀ ଭାଇମାନଙ୍କର କାର୍ଯ୍ୟ ଅଟେ। ତାଙ୍କେ ଯାଇ ସକାଳୁ କୃଷି କାର୍ଯ୍ୟ ତୁଟେଇ ଦେଇ ଆସିବା କଥା। ଆଉ ଆମେ ବି
ହେଲେ ହେଇପାରୁନି ଚାଷୀ ଭାଇ ମାନଙ୍କୁ ମାନେ ଆଉ ମାନେ
ଆପଣ ତ ଚାକିରୀ କରିବା ପାଇଁ ଇଚ୍ଛୁକ।
ଚାକିରୀ କରିବା ପାଇଁ ଇଚ୍ଛୁକ କିନ୍ତୁ ନିଜକୁ ପ୍ରସ୍ତୁତ ବି କରିବାର ଅଛି।
ହୁଁ ଆପଣ କୋଉଠୁ କହୁଥିଲେ?
ମୁଁ ମୁଁ ବ୍ରହ୍ମପୁରରୁ କହୁଛି।
ବ୍ରହ୍ମପୁୁର। ଆଉ ଆପଣଙ୍କର ବ୍ରହ୍ମପୁରରେ କଣ ବର୍ଷା ହଉଛି?
ହ୍ୟାଲୋ।
ହ୍ୟାଲୋ।
ଆପଣ କୋଉଠୁ କହୁଥିଲେ?
ମୁଁ ଫୁଲବାଣୀରୁ କହୁଥିଲି।
ଆଚ୍ଛା ଆଚ୍ଛା ଫୁଲବାଣୀ ଆମ ଗାଁ।
ଆଚ୍ଛା ଆପଣ କଣ ବ୍ରହ୍ମପୁରରେ ରହିକି ଶିଖିବା ପାଇଁ ଅଛନ୍ତି।
ନିଜକୁ ଆରକ୍ଷୀ ଅଧିକାରୀ ପାଇଁ।
ଆଚ୍ଛା।
ଆପଣ ଏବେ କଣ କରନ୍ତି ପାଠ୍ୟକ୍ରମ?
ମୁଁ ବି ଏବେ ପାଠ୍ୟକ୍ରମ ମୋର ଯୁକ୍ତ ତିନି ଚାଲିଛି। ମୁଁ ବି କିଛି ଟିଚର୍ ପାଇଁ ପ୍ରୋଗ୍ରାମ କରୁଛି।
ତ ଶିକ୍ଷକ ହେବେ। ଶିକ୍ଷକ ହେବା ପାଇଁ ଆପଣଙ୍କୁ ତ ବହୁତ ସାରା ଏକ୍ଜାମ ଦେବାକୁ ପଡିବ ଏବେ।
ମୁଁ ତ ସେଇ ଏକ୍ଜାମ ପାଇଁ ହିଁ ଆଜ୍ଞା। ସେ ପରୀକ୍ଷା ପାଇଁଁ ମୁଁ ଏବେ ପ୍ରସ୍ତୁତ କରିବାରେ ନିଜକୁ ଲାଗିଛି। ଦେଖିବା ଭଗବାନ ଶ୍ରୀଜଗନ୍ନାଥଙ୍କ ଦୟା କଣ ହେଉଛି।
ପ୍ରଭୁ ମଙ୍ଗଳ କରନ୍ତୁ ଆପଣଙ୍କର ବି ଯଥା ଶୀଘ୍ର ଚାକିରି ହଉ।
ଧନ୍ୟବାଦ।
ଆପଣଙ୍କର ପରିବାରକୁ ଆପଣ ଦେଖନ୍ତୁ ଭଲ ଭାବରେ। କାହିଁନା ସେଇଟା ହଁ ଗୋଟେ ମାନେ ଗୋଟେ ପୁଅ ହେବାର କର୍ତ୍ତବ୍ୟ ମାନେ ବହୁତ କିଛି ଥାଉଛି ନା।
ଆଜ୍ଞା।
ଆମେ ଯେତେବେଳେ ଆମେ ଗୋଟେ ପୁଅ ହେଇ ଜନ୍ମ ହଉଚୁ ମାନେ ଘର ଲୋକର ବହୁତ ସାରା ଆଶା ଥାଉଚି ଆମ ଉପରେ ଯେ ସେ ଦିନେ ବଡ ହବ ଏମାନେ ଚାକିରି କରିବ ଆମମାନଙ୍କୁ ସବୁ ସମ୍ଭାଳିବ। ବହୁତ କିଛି ଆଶା ଥାଉଚି ଘର ଲୋକଙ୍କର।
ହଁ
ସବୁକୁ ପୂରଣ କରିବାର ଅଛି।
କଣ କରିବା ଆମେ ତ ସେ ଆଶା ପୂରଣ କରିବାରେ ଲାଗିଯାଇଚୁ ବର୍ତ୍ତମାନଙ୍କୁ କେବେ ସେ ଆଶା ପୂରଣ ହବ ଭଗବାନ କେବେ ଆମ ଟାକୁ ଆଖି ଉଠାଇ ଦେଖିବେ।
ନିଶ୍ଚୟ ନିଶ୍ଚୟ ଆସିର ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ ଆମେ କଷ୍ଟ କରିବା କଷ୍ଟ କଲେ ଫଳ ମିଳିବ।
ନିଶ୍ଚିତ।
ଯେତେ ଅଧିକ କଷ୍ଟ କରିବା ସେତେ ଅଧିକ ଆମେ ମାନେ ପ୍ରଭୁଙ୍କର ଆଖିରେ ଦୃଷ୍ଟିରେ ଆମେମାନେ ଆସିବା ପ୍ରଭୁ ଆଶୀର୍ବାଦ କରିବେ। ଆମମାନଙ୍କର କଷ୍ଟ ଆମମାନଙ୍କର ନିଷ୍ଠାକୁ ଦେଖି ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ ମାନେ ନିଶ୍ଚୟ ଗୋଟେ ଦିନ ନା କିଛି କ ହେବା ଆମେମାନେ
ହବ ଭଳିଆ ତ ମୋର ଆଶା ଅଛି ଦେଖିବା କେବେ ହଉଛି। ମେ ପରୀକ୍ଷା ତ ଦେବାରେ ଚାଲିଚି ଗୋ ଗୋଟେ ପରେ ଗୋଟେ ଅମ ଚାଲିଛି ପରୀକ୍ଷା ଦେବାରେ।
ହଁ।
ଦେଖିବା ଭଗବାନ ଯେବେ ଡାକ ଶୁଣିବେ ହବ।
ହଁ ମୁଁ ବି ଏବେ ସେ ଆମର ଓଡିଶା ଯୋଉ ସ୍ପେଶାଲ ଫୋର୍ସ ଥାଏ ସେଇଟା ମୁଁ ସେଇଟା ଆପ୍ଲାଏ କରିଥିଲି ଏକ୍ଜାମ ଦେଇଥିଲି କିନ୍ତୁ ବୋଧେ ପ୍ରଭୁଙ୍କର ଇଚ୍ଛା ନଥିଲା ତ ମୋର ରେଜଲ୍ଟ ବାସ ଆଉ ଗୋଟେ ପାଞ୍ଚ ମାର୍କରେ କମ୍ ଆସିଲା।
ତ ମୁଁ ଆଉଥରେ ନିଜକୁ ଆଉ ଟିକେ ମାନେ ଅଧିକ ପ୍ରିପାୟରେସନ୍ କରୁଚି ଯେମିତିକି ମାନେ ପୁନର୍ବାର ଯେତେବେଳେ ମୁଁ ଦେବି ଏଗଜାମ୍ ଆଉ ଭଲ ଭାବରେ ଦେବି। ଆଉ ଚାକିରିଟିଏ ପାଇବି ସେ ପାଇଁ ମୁଁ ଚାଲିଚି ସେଥିପାଇଁ। ପ୍ରସ୍ତୁତ କରୁଚି ନିଜକୁ ଆଉରି
ପୁନର୍ବାର କୋସିିସ୍ କରନ୍ତୁ। କିଛି ଡରିବାରେ ନାଇ ବିନ୍ଦାସରେ ଲେଖିକି ଆସନ୍ତୁ। ଆଉ ଆଗକୁ ଦେଖନ୍ତୁ କିଛିଟା ଆପଣ ନିଜର ଶାରୀରିକ ର ପାଇଁ ବି କିସ ଉଁ ଡେଭଲପ୍ କରନ୍ତୁ।
ଓ ବ୍ୟାୟାମ ଶାରୀରିକ ବ୍ୟାୟାମ ସବୁବେଳେ କରେ। ଏମିତି କିଛି ମାନେ ସେଥିରେ ମାନେ ମୁଁ ମାନେ ଅବହେଳା କରିନି ମୁଁ ଶାରୀରିକ ବ୍ୟାୟାମରେ।
ଆଚ୍ଛା, ଠିକ୍ ଆପଣ ତାହେଲେ ଶାରୀରିକରେ ପ୍ରସ୍ତୁତ ଅଛନ୍ତି।
ହଁ ଶାରୀରିକ ବ୍ୟାୟାମ ଭାବରେ ମୁଁ ମାନେ ଶାରୀରିକ ଭାବରେ ମୁଁ ପୁରା ମାନେ ନିଜକୁ ପ୍ରସ୍ତୁତ କରିକି ରଖିଚି।
ଆଚ୍ଛା।
ବାସ୍ ଯୋଉଁ ଏବେ ଯୋଉଁ କା ଯୋଉ ଏଗ୍ଜାମ ହଉଛି ସେ ଏଗ୍ଜାମରେ ବାସ୍ ଭଲ ଉତ୍ତମ ରେଜଲ୍ଟ ଆଣି ପାସ୍ ହେଲେ କ୍ୱାଲିଫାଏ ହେବି ଯେତେବେଳେ ସେତେବେଳେ ମାନେ ଆନନ୍ଦ ଲାଗିବ ଗୋଟେ ପରିବାର ର ଯୋଉ ମାନେ ବୋଝ କିଛି ଗୋଟେ ନାଇଁ ପୁଅ ପ୍ରତି ମାନେ ଗୋଟେ ଇଚ୍ଛା ଅଛି ଗୋଟେ ନାଇଁ ସେ କରିବ ଦିନେ ବୋଲି ସେଟାକୁ ପୂର୍ଣ୍ଣ କରିବି। ସେ ଚେଷ୍ଟାରେ ଲାଗି ରହିଚି ମୁଁ।
ହଁ ଠିକ୍ କହିଲେ ଆପଣ ଘରର ମନସ୍କାମନା ପୂର୍ଣ୍ଣ କରନ୍ତୁ। ଆଉ କିଛି ଭବିଷ୍ୟତକୁ ବି ନେଇ ଆଗକୁ ଚିନ୍ତା କରନ୍ତୁ। ଆପଣ ଯେଉଁ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ତାହା ଓ ମନ ଦେଇ ଆଁ ପ୍ରସ୍ତୁତ ନିଜକୁ କରନ୍ତୁ।
ପ୍ରସ୍ତୁତ ନିଜକୁ କରୁଛି ଆଉରି ପୁଣି ମୁଁ ଖେଳା ବୁଲା ବି ନିହାତି ଦରକାର ସବୁ ବିଷୟରେ।
ଆଜ୍ଞା ଠିକ୍ କହିଲେ ଆପଣ ଆଜି କା ଡେଟ୍ ରେ ତ ଆମର ଖେଳକୁ ବହୁତୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଛି।
କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଛି କିନ୍ତୁ ପିଲାମାନେ ସେଇଟା ବୁଝି ପାରୁନାହାନ୍ତି ଯେ ମାନେ ବାହାରେ ଖେଳିଲେ ମାନେ କେତେ ଦେହ ପାଇଁ ଭଲ ସେଇଟା ପିଲାମାନେ ବୁଝି ପାରୁନାହାନ୍ତି। ଆଜିର ଯୋଉ ଜେନେରେସନ୍ ଯେଉଁ ପିଲାମାନେ ଅଛନ୍ତି, ସେମାନେ ବୁଝିପାରୁନାହାନ୍ତି ଯେ ବାହାରେ ଖେଳିବାର ମାନେ ତାତ୍ପର୍ଯ୍ୟ କଣ ରହିଛି ତାର ମାନେ ଶରୀର ପ୍ରତି କଣ ସବୁ ମାନେ ଉପକାର ରହିଛି ସେଟା ସେମାନେ ବୁଝିପାରୁନ୍ତି।
ହଁ ହଁ ଆପଣ ଠିକ୍ କହୁଛନ୍ତି। ଶରୀରକୁ ତ ବା ବହୁତ ଉପକାର ଦେଇଥାଏ କିନ୍ତୁ ଆମେ ଆମର ମୂର୍ଖାମି କରିଥାଉ। ହଁ ତ ଯାଇ ହେଉନଥାଏ। ଆଜିକା ଡେଟ୍ରେ ତ ଫୋନ୍ ବ୍ୟବହାର ସମସ୍ତ ଛାତ୍ରମାନଙ୍କୁ ଶିଖିଗଲେଣି।
ସମସ୍ତେ ଛାତ୍ର ଶିଖିଗଲେଣି ଫୋନ ବ୍ୟବହାର କିନ୍ତୁ ସେଠାରେ ମାନେ ଫୋନ ବ୍ୟବହାର କେବଳ କଥାବାର୍ତ୍ତା ପାଇଁ ସେମିତି ବି ମୁଁ କହିବିନି କାହିଁକି ନା ଆଜିକାଲି ମାନେ ବହୁତ ମାନେ ଆମର ଦେଶ ବି ବହୁତ ଆଗେଇଲାଣି ସବୁ ଏଆଇ ସବୁ ଆସିଲାଣି ସେ ବିଷୟ ସବୁ ଶିଖୁ ଶିଖୁଛନ୍ତି ନୂଆ ନୂଆ ବିଷୟ ସବୁ ଶିଖୁଛନ୍ତି ଠିକ ଅଛି ତ ସହିତ ମାନ ନିଜର ଶରୀରକୁ ବି ମାନେ ଶରୀରର ବି ଧ୍ୟାନ ଦେବାର ମାନେ ଉଚିତ ରହିଛି ନା।
ଆଜ୍ଞା ଠିକ୍ କହିଲେ ଆପଣ।
ଆମ ଯଦି ଆମ ଆମ ଶରୀର ହିଁ ଠିକ ନଥିବ ତ ଆମର ମାନେ ମସ୍ତିଷ୍କ କୋଉ ପ୍ରକାର ଠିକ ରହିବ ଶରୀର ଠିକ ଥିବ ମସ୍ତିଷ୍କ ଠିକ ଥିବ ତ ଆମେ ଯାହାବି ଶିଖିବା ବିଷୟ ମାନେ ଆରାମ ସେ ଏମାନଙ୍କୁ ମନେ ରହିଯିବ ସେ ସବୁ ବିଷୟ।
ଆଜ୍ଞା ଶୁଣିକି ଖୁସି ଲାଗିଲା ଆପଣ ଆପଣଙ୍କର କାର୍ଯ୍ୟକୁ ତୁଲାଅନ୍ତୁ। ମୁଁ ସମୟ ସରିଯାଉଛି ଧନ୍ୟବାଦ ନମସ୍କାର।
ଧନ୍ୟବାଦ।